ହାଲୋ। କଣ କରୁଛନ୍ତି ଏଇ ମୁଁ ଶୋଇଥିଲି ଆପଣ?
ମୁଁ ବୋଉ କୁ ଖୁଆଇ ସାରିଲି ଆଜି ଝିଅ ପାଟିଚୁପ ଖେଳୁଚି ମୁଁ ବସିଚି ରେଷ୍ଟ ନଉଛି ଆଉ।
ଆଉ ବର୍ଷା ବର୍ଷା ହେଇଛି ନା ନାଇ
ବର୍ଷା ନା ହଉଛି ବର୍ଷା ହଉନି। ଖାଲି ଟିକେ ଏମତି ଟିକେ ବର୍ଷା ପଡଛି ଆଉ ଗୁଳୁଗୁଳି ବହୁତ ହଉଚି।
ହଁ ବା ଏପଟେ କାଳିଆ ପାାଗ ଦେଇଥିଲା ପୁଣି ନା ଖରା ହେଲାଣି।
ଆଚଛା କାଏଁ ଏବେତ ବର୍ଷା ହେବା କଥା। ରଥଯାତ୍ରା ବି ପାଖକୁ ଆସିଲାଣି ନା ବର୍ଷା ତ ହେବା କଥା।
ହୁଁ କିନ୍ତୁ ବର୍ଷା ହଉନି ଗରମ ଯୋଉ ଗରମ କ ସେଇ ଗରମ।
ହଁ ବହୁତ ଗରମ ଇମିତି ବି ବହୁତ ଗରମ।
ଆଉ,
ଆଉ କଣ ଖାଇଲ ଆଜି।
ଆଜି ଭାତ ଆଉ ପୋଟଳ ତରକାରୀ। ଆଉ ଆଳୁ ଜନ୍ନିଭଜା ଆଉ।
ଆଚଛା
ହୁଁ ଆଉ କୁଆଡେ ବୁଲାକୁ ବୁଲି କରିବା ପାଇଁ ଯାଇଛନ୍ତି ନା ଯାଇନାହାନ୍ତି?
ହୁଁ ବୁଲାବଲି କରିବା ଯାଇଥିଲି ଏବେ ଯୋଉ ଲାଷ୍ଟ ସଣ୍ଡେ ଥିଲା ମୋ ହଜବେଣ୍ଡକୁ ବି ମାନେ ଛୁଟି ଥିଲା ତ ଆମେ ଏଠି ପାଖରେ ଯୋଉ ବିଚ୍ ଅଛି ଚୁରାଲିବିଚ ବୋଲି ଗୋଟେ ଅଛି ସେଇଠି ଆମେ ଯାଇଥିଲୁ। ଅଙ୍ଗଲ ରୁ ସେଇଟା ହଉଛି ପଚାଶ କିଲୋମିଟର। ଗାଡି ଗୋଟେ ବୁକ୍ କରିଦେଇଥିଲୁ ଯାଇଥିଲି ଆଉ ହ ଭଲ ଜାଗା ଦେଖ ବଢିଆ ଲାଗିବ। ତା ପିସ୍ଫୁଲ ବିଚ ପୁରା କ୍ଲିନ ଅଛି ଆରାମ ସେ ବୁଲାବୁଲି କରିକି ପୁଅବି ମାନେ ପ୍ରଥମ ଥର ବା ସମୁଦ୍ର ଦେଖିଲା। ସେ ବି ବହୁତ ଖୁସି। ବହୁତ ଖୁସି ହେଇଗଲା ଏତେ ମାନେ ଏତେ ସାରା ପାଣି ଦେଖି ଖୁସି ହେଇଗଲା ସେ।
ଆଉ ଛୁଆ ଟା ନା ଦେଖିନଥିବ କେବେ।
ହଁ ସେ ବାହାରୁ ବି ଏତେ ବୁଲାବୁଲି କରିବା ଯାଏନି ଘରେ ଘରେ ଘରେ ହିଁ ରହୁଥିଲା। ମାନେ ଜାବି ହଉଥିଲା ଟାଉନ ଭିତରେ ହଁ ଟାଉନ ଭିତ ସେି ବୁଲଥିଲା ଏତେ ବୁଲାବୁଲି କରିବା ଯାଏନି ତ ପ୍ରଥମ ଥିଲା। ବହୁତ ଖୁସି ହୁଏ ନା କି? ଆଉ ତମର କଣ ସେଠି ପାଖାପାଖି କଣ ଅଛି ବୁଲାବୁଲି ସବୁ କରିବା ପାଇଁ।
ଏଇଠି ବହୁତ କିଛି ଜାଗା ଅଛି ଏଇଠି ଆମର ଗୋଟେ କଳାଭୂମି ଅଛି ମ୍ୟୁଜିୟମ ଟିକେ ସବୁ ଅଛି।
ହ
ମ୍ୟୁଜିୟମ ପାର୍କ ରେଷ୍ଟ ପେନେମ ତମେତ ଜାଣି ଥିବ ଉପର ଗାଲେରି ଏରା ସବୁ ଜାଣିଥିବ ଭୁବନେଶ୍ଵର ରେ ଇସ୍କ ଏଇଠି ବହୁତ ଜାଗା ଅଛି। ବୁଲିବା ପାଇଁ ଯୋଉଟା କି ମୁଁ କିଛି ଅଧା ବୁଲିଚି ଅଧା ବୁଲିନି। ଏଠି ତାଜମହଲ ଅଛି।
କଣ ଅଛି?
ତାଜମହଲ ଧଉଳି ଏରା ସବୁ ଅଛି।
ତାଜମହଲ ଅଛି ସେଠି।
ହଁ ଅଁ ତ ଧଉଳି ତାଜମହଲ ଅଛି। ସେ ଯାଇଁ ଫଟୋ ଫଟୋ ସବୁ ଉଠଉଚନ୍ତି।
ମୁଁ ଜାନି ମୁଁ ଧଉଳି ଶୁଣଚି ମୁଁ ଯାଇନି କେବେ ଧଉଳି।
ହୁଁ।
କଣ ମାନେ ଏମତି କଣ ତାଜମହଲ ପରି ବନେଇଚନ୍ତି ନା କଣ?
ହଁ ସେଇ ଟାଇପ ର ମାନେ ତିଆରି ହେଇଚି ଆଉ।
ଆଛା ଆଛା ମୁଁ ଜାଣି ନଥିଲି। ମୁଁ ଧଉଳି ଯିବାର ବହୁତ ଇଛା ଥିଲା ମୁଁ ଯାଏ
ତାପରେ ଖଣ୍ଡଗିରି ଧଉଳି ଏ ସବୁ ଅଛି ଏଇଠି ଖଣ୍ଡଗିରି ଯାଇକି ଧଉଳି ମୁଁ କେବେ ଯାଇନି ତ ଏଠି ଅଛି। ଜୟଦେବ ଭାଟିକା ଏସବୁ ଅଛି ଏଠି ବହୁତ ଜାଗା ଅଛି। ଭୁବନେଶ୍ୱରରେ କି ବୁଲିଲେ ବି ସରିବନି।
ଓ ହୋ ଏଇ ଯୋଉ ନନ୍ଦନକାନନ ବୁଲିଚନ୍ତି ନା ନାଇଁ?
ହଁ ନନ୍ଦନକାନନ ଯାଇଛି।
ହଁ ନନ୍ଦନକାନନା ଗୋଟେ ବଢିଆ ଜାଗା ଏବେ କଣ ହଉଛି ମୁଁ ଜାଣିନି।
ଏଇ ଟାଇମ୍ ରେ ଛୁଆଙ୍କୁ ନେଇକି ଯିବ ସେଇଟା ଦେ
ଜାଣି ହଉ ଯେ ଛୁଟି ତ ନାଇଁ ଏବେ କୁଆଡେ ଯାଇ ହବ। ଛୁଟି ମିଳିଲେ ହିଁ ଯାଇ ଯିବା ମାନେ ଦୁଇ ଦିନ ଲାଗିପାରେ ନା।
ରଜକୁ ଛୁଟି ନଥିଲା କି?
ନା ରଜ ପ୍ରାଇଭେଟ ରେ କରୁଚୁ ଆଉ ଏଇଠି ଇଏ କମ୍ପାନୀ ଗୁଡାକ ନା। ଚାଲେ ଛୁଟି ଗୁଡ଼ାକ ଏତେ ମିଳେନି।
ଓ ହଉ ସେଇଥିପାଇଁ ଛୁଟି ନଥିଲା ଆଉ।
ଆର ମାସ ରେ ତ ଗାଁକୁ ଆସିବେ ବୁଲି ଦେଇକି ଯିବେ ଆଉ।
ହଁ ହଁ।
କଉଥିଲେ ନା ଝିଅକୁୁ ପୁରିବ କଣ ନା ପୁଅ କୁ ପୁରିବ ନା କଣ ବର୍ଷେ ହବ କେବେ?
ହଁ ହଁ ହଁ ହଁ ହଁ।
ହୁଁ।
ଆଉ ରଜ କେମତି କଣ ସେଲିବ୍ରେଟ କରୁଥିଲେ?
ରଜକୁ ତ ଗାଁ କୁ ଯାଇଥିଲି। ରଜ ଦିନ ଦେହ ଖରାପ ହେଇଗଲା ତ ସେଇଦିନ ପୁରା ବର୍ଷା। ମାନେ ରଜ ମହୋତ୍ସବ ଆମ ଗାଁ ରେ ଟିକେ ଭଲ କରୁଥିଲେ ଏ ବର୍ଷ ଆଉରି ଭଲ ଟିକେ କରୁଥିଲେ। ସବୁ ଝିଅ ମାନେ ଆସିଥିଲେ ବାହା ହେଇ ଯାଇଥିଲେ ଯୋଉମାନେ ଭୋଜି ବି ହଉଥିଲା।
ହ
ତ ଦିନ ସାରା ଖରା ହେଲା ରାତିରେ ଠିକ୍ ଟାଇମ୍ ନାଚ ଗୀତ ମାନେ ହଉଥିଲା ରାତିରେ। ସବୁ ଆୟୋଜନ କରିଛୁ ତ ବର୍ଷା ହେଲା ତାର ମୁଁ ଆଉ ରହିଲିନି ମୁଁ ସେଇଦିନ ଯାକ ରହିକି ନା ରବିବାରେ ରହିକି ସୋମବାର ଦିନ ପୁଣି ପଳେଇ ଆସିଲି। ଭୁବନେଶ୍ୱର। ଭୁବନେଶ୍ଵରରେ ଆମର ଏପଟେ ଏଁ କଣ କଇଲ ମାନେ ଭଲ ରଜ ମହୋତ୍ସବ ହଉଥିଲା। ଏପଟେ ବର୍ଷା ବି ନଥିଲା ଆମେ ସାଙ୍ଗମାନେ ଏପଟେ ସବୁ ବୁଲିଲୁ ଆଉ।
ଆଛା। ଗାଁ ରେ କେମିତି କଣ ଚାଲେ? ମାନେ ଆମର ତ ନାଇଁ। ମାନେ ଏଇଠି ଘରେ ଥିଲେ ହେଇଥାନ୍ତା। ବାନ୍ଧିଥାନ୍ତା ଆଉ ବାହାରିଲା ପରେ ଏଇ ସବୁ ଆଉ ନାହିଁ।
ଏଇଆ ହଁ।
ସେଇଠି ମାନେ ହୁଏ ନା କଣ ପୋଡ ପିଠା କଣ ହୁଏ, ପାନ ଫାନ ହୁଏ ଆମର ଏଇଠି ଏତେ ହୁଏନି ସେମିତି। ସେଇଠି କେମତି କଣ ହୁଏ ରଜ ଟିକେ
ସେଇଠି ରଜରେ କଣ ହେଲା ଆମ ଦୋଳି ଖେଳାଯାଏ। ଆମେ ସବୁ ଟେଣ୍ଟ ଫେଣ୍ଟ ପୁରା ସଜବାଜ ହଉ ପୁରା ଇଏ। ପ୍ରାୟ ପ୍ରାୟ ଦିନ ଯୋଉଠି ଆମର ରଜ ମହୋତ୍ସବ ସେଇଠି ପୁରା ସଜବାଜ କରାଯାଏ। ଫୁଲ ଫୁଲ ଟଙ୍ଗାଯାଏ। ଦୋଳି ତିନ ଚାରଟା ହୁଏ। ଗୋଟେ ଚକ୍ରି ଦୋଳି ଆଉ ଗୋଟେ ଯୋଉ ନିଶାନି ଦୋଳିି ଆଉ ଦିଟା ଏମତି ଦୋଳି ହୁଏ। ଏ ଯୋଉ ସବୁ ଫୁଲ ଫୁଲ ଲଗେଇକିନା ସଜା ଯାଏ। ତ ଆମର ଯୋଉ ସ୍ତ୍ରୀ ଲୋକ ଯୋଉମାନେ ବାହା ହେଇଛନ୍ତି ସେମାନେ ଆସନ୍ତି ଗାଁର ବୋହୂମାନେ ତାଙ୍କର କମ୍ପିଟିସନ ହୁଏ। ହୁଳୁ ହୁଳି, ଶଙ୍ଖ ଆଉ ମିଉଜିକ୍ ଚେୟାର ଏଇରା ସବୁ ହୁଏ। ଆମ ମାନଙ୍କର ପୁଚି, କବାଡି ଆଉ ନାଚ, ଗୀତ ଏଇରା ସବୁ ହୁଏ। ତ ଯୋଉମାନେ ଫାଷ୍ଟ ସେକେଣ୍ଡ ହୁଅନ୍ତି ତାଙ୍କୁ ପୁରସ୍କାର ଦିଆଯାଏ। ଅତିଥି ଭାବରେ କାହାକୁ ଡାକାଇକି ସେ ଗାଁରେ ଯେଉଁମାନେ ବଡ ବଡ ଲୋକ ଥିବେ, ତାଙ୍କ ମାନଙ୍କୁ ତିନି ଦିନିଆ ଡକାଯାଏ, ସେମାନେ ସବୁ ଫାଷ୍ଟ ସେକେଣ୍ଡ ଥାର୍ଡ଼ ଏଇ ସବୁ ଦିଅନ୍ତି।
ହୁଁ। ବଢ଼ିଆ ହଉଛି ସେଲିବ୍ରେସନ୍। ଆମର ଏମତି ହୁଏନି ଏଗୁଡ଼ାକ ତ? କହିଲେ ନା ରଜରେ ଏସବୁ ମାନେ ସାଇଡ ଏମତି ଦେଖାଯାଏନି। କରନ୍ତିନି। ଦେନ ଛୋଟ ଥିଲା ବେଳେ ଆମେମାନେ ଖେଳୁଥିଲୁ, ସେଇଟା ଅଲଗା ଥିଲା ଏବେ ଆଉ ନାଇଁ ଏଗୁଡାକ ଏମତି।
ଉଁ ହଁ। ହଁ ଏବେ ତ ଆଉ ନାହିଁ ସବୁ ଆଗକାଳେ ସବୁ ଥିଲା ଭଲ ହୁଏ। ଅଷ୍ଟମୀ, ସେ ରଜ ଜ ହଉ କି ଆମେ ସମସ୍ତେ ଯାଇକିନା ଆମ ସାଙ୍ଗମାନଙ୍କ ଘରେ ପି ପିଠା ସବୁ ଖାଉ ବୁଲି ବୁଲି। ଏଠା ଏବେ ପିଠା ହୁଏ। ଯୋଉ ଆମର ଯୋଉ କଣ ପୋଡ ପିଠା ସିଜା ପିଠା, ମୁଆଁ ପିଠା, ତାପରେ ଚକୁଳି କାକେରା ଏସବୁ ହୁଏ ରଜରେ ଆଉ। ରଜରେ ପୋଡା ପିଠା ଟା ମେନ୍। ମୁଆଁ ପିଠାଟାମାନେ ସେମତି ଯେମତି ଚକୁଳି ଆମେ କରୁଚେ, ଚକୁଳି କରୁଚେ ସେଟାକୁ ମୁଆଁ ପିଠାରେ ଭିତରେ ପୁର ପଶିବ, ତ ସେଟାକୁ ମୋଟା ଆକାରରେ ତା ମାନେ ବସେଇବାକୁ ପଡିବ ସେମିତି। ଯେମତି ସିଝା ପିଠା ଆମର ସେମତି ମୁଆଁ ପିଠା ସେଇ ଟାଇପର ଆଉ।
ଆଚ୍ଛା। ମୁଁ ଖାଇନି ଏଇଗୁଡାକ ମୁଁ ଖାଲି ଖାଇଛି ପୋଡ ପିଠା ଖାଇଛି।
ହୁଁ ପୋରପିଠାଟା ତ ଚୁଲିରେ କରାଯାଏ ପୋଡିକିନା ମାନେ ଇଏରେ ସେ ସିଝା ପିଠା ସିଝେଇ ଯେନ୍ତି ଆମର ହୁଏ କେମିତି କହିଲ ଆମର କଣ ତ ମଣ୍ଡା ମଣ୍ଡା ପିଠା ସେମିତି ଆଉ।
ହଉ ମାନେ ସେଇଟାକୁ ଯୋଉ ଇଏ ଯୋଉ ଇଡଲି କୁକର ରେ କି ପ୍ରେସର କୁକରରେ
ହଁ ଯେ କୁକରରେ ବସାନ୍ତି କି ଅଲଗା ବସାନ୍ତି ପାଣି ଦେଇକିନା ଆଉ କିନ୍ତୁ ଭି ଭିତରେ ଫାର୍ଷ୍ଟ ଦେବେ, ସୋଦୁଅ ଦେବେ ତା ଭିତରେ ଛେନା କି ପୁର ସବୁ ମାନେ ନଡିଆ ଫଡିଆ ପୁର ଦେବେ, ଗୁଡ ତାପରେ ଫୁଣି ଦେବେ ସୋଦୁଅ ତା ଉପରେ। ତ ସେଇଟା ପୁରା ବସା ଯିବ ପାଣି ତଳେ ପାଣି ରହିବ। ତା ତଳେ ଗୋଟେ କଣ ଦେଇକି ଜାଗାଟେ ବସ ଯିବ ପୁରା ଅଧଘଣ୍ଟା ଖଣ୍ଟେ ପୁରା ସେ ସିଝିବ।
ଆଛା। ଆଉ ଆଉ ଯୋଉ ପାନ ହୁଏ ପାନ କେମିତି ହୋଉଚି। ପାନରେ କଣ କଣ ବି ସବୁ ପକାନ୍ତି ନା
ପାନରେ ସେ ଯୋଉ ଆମର ଯୋଉ ଥାଏ। ସାଧା ପୁଡି ଆରିକା ଯୋଉ ନଥାଏ ଗୋଟେ ଗୋଟେ ସେଥିରେ ପକାଯାଏ ମିଠା ମିଠା କଣ ପକାଯାଏ? ଗୁଆ ଫୁଆ ତ କିଛି ପକାଯାଏନି ଚେରୀ ପକ୍ ପକାଯାଏ ଆଉ ଜିରା ଯୋଉ ଜିରା କହୁଚି ସେ ସବୁ ଆମେ ଯୋଉ ସାଧା ପୁଡିଆ ଖାଇ ସାଧାପୁଡିଆ ସାଧାପୁରିଆ ଯୋଉ ଚକିଲେଟ୍ ଗୋଲିଆ ଗୋଲିଆ ଆସେ ସେନି ତାପରେ ମିଠା ଆମର ନଡିଆ ଯୋଉ ଶୁଖାଯାକ କି ନା ମିଠା ନଡିଆ କଟା ହେଇି ପକାଯାଏ ସେଇଟା ବି ପକାଯାଏ।
ତ ଗୋଟେ ମିଠା ମସଲା ଅଛି। ସେରା ବି ପକାଯାଏ। ବଢିଆ ଲାଗେ ସାଧା ପାନ ମୁଁ ତ କେବେ ପାନ ଖାଏନି। ମୁଁ ତା ପାନ ଖାଇବିନି ଭିତରେ ଯୋଉ ମିଠା ଗୁରା ଦିଅନ୍ତି ମୁଁ ସେଇରା ଖାଇଦେଇକି ପାନ ଟା ମୁଁ ଥୋଇଦିଏ।
ଆଛା। ଆଉ କଣ ହୁଏ ରଜରେ ରଜରେ ଆଉ କଣ ପିଠ ହୁଏ। ଏତିକି ପିଠ ହୁଏ ନା ଆଉ କଣ ହୁଏ?
ପିଠା ତ ଏତିକି କରାଯାଏ। କି ଆଉ କିଏ ଯଦି ଅଧିକ କିଏ ଜାଣିତ ମୁଁ ଏତିକି ପିଠା ଜାଣିଚି ଆଉ ଆମ ଅଷ୍ଟମୀରେ ତ ହୁଏ ସେ ଯଉ କଣ ତ ଏଣ୍ଡୁରି ପିଠା ହୁଏ।
ଅଷ୍ଟମୀ ମାନେ?
ହଉ ମୁଁ ରଖୁଛି ଫ୍ରି ହେଲେ ଫୋନ କରିବି ହେଲା।
ହଁ ହଁ ଠିକ ଅଛି।